ମୋ ଭଏସ୍ ଆସୁଛି ତ? ହଁ ହଁ ଏଥିବି ବୋହୁତ୍ ଜୋର ସେ ଆଜି ବର୍ଷା ହଉଛି ବୋଧେ ସେଥିପାଇଁ ଏମ୍ତି ସର୍ଭର ଡ଼ାଉନ୍
ହଁ ହୁଁ ସନ୍ଧ୍ୟା ବେଳୁ ଏବେ ଯାଏଁ ବହୁତ୍ ଜୋର ହୋଉଛି।
ହଁ ପା ସେଠି ବି ହଉଛି?
ହଁ ବହୁତ୍ ଜୋରସେ ହୋଉଛି।
ହୁଁ ଆଉ ଖାଇ ସାରିଲଣି?
ନାଇଁ ଖାଇନି ଖାଇବି ଆଉ ଟିକେପରେ ଏବେ ଚା ପିଉଥିଲି ବସିକି।
କଣ ଏତେ ରାତିରେ ଚା ପିଉଥିଲ?
ମୁଁ ରାତିରେ ପ୍ରାୟ ଚା ପିଏ ଦିନେ ଦିନେ ନିଦ ହବନି ବି ଚାହା ପିଇବି ରାତିି ସାରା ବସିକି।
ହେ ପ୍ରଭୁ।
ହଁ ମୋର ମୋର ଗୋଟେ ବୋଲି ପିଇସି ସେ ଆ ଫୁଣି ବି ଯିବି ଆମ ଘରକୁ ମାନେ ଟୋଟାଲି ଉପରେ ରାତି କରିବେ ଚାହା ପିଇକି ଶୋଇବୁ ଆଉ ଆମ ବୁଢୀମା ଆମେ ତିନି ଜଣ ଏକାଠି ଶୋଇବୁ ରାତି ସାରା ଗପୁଥୁବୁ ଗପୁଥୁବୁ। ମୁଁ ଚାହା କରୁଥିବି ପିଉଥିବୁ।
ଆଚ୍ଛା ଆଚ୍ଛା ଆଚ୍ଛା ଭଲ ସେମିତି ବି ମଜା ଲାଗେ। ଆଉ ରାତିରେ ଆଜି ଖାଇବ କଣ?
ହାଲୋ।
ହଁ।
ମୋ ଭ‌ଏସ୍ ଯାଉଚି।
ହଁ ହଁ ଆସିଲା।
ଭ‌ଏସ ଟିକେ ଆସୁଚି ଟିକେ।
ସେଇ ନେଟୱାର୍କ ପ୍ରୋବ୍ଲେମ୍ ବୋଧେ ହୋଉଥିବ। ମୁଁ କହିଲି କି ଆଜି ରାତିରେ ଖାଇବା କଣ?
ହାଲୋ। ହାଲୋ।